ହ୍ୟାଲୋ ।
ହ୍ୟାଲୋ ।
ହଁ ହ୍ୟାଲୋ।
ହଁ। କଣ କରୁଚ?
ହଁ ଏଇ ଏଇ ବସିଥିଲି ଆଉ ତମେ କଣ କରୁଚ?
ଅ ମୁଁ ବି ଏଇ ଖାଇକି ଆସିଲି ଆଉ ତଇବି ବୋଲି ତବି ରେ ବସି ଟିକେ ବି ହଉ ଟିକେ ଆଉ
ଆଛା ତମ ଦେହ ଭଲ ଅଛି?
ହଁ ଭଲ।
ଭାତ। ଡାଲି ଝୁଡ଼ଙ୍ଗା ଆଳୁ ଭଜା ଜନି ରାଇ କରି ହଁ ଆମ୍ବ ଆଉ ଆମ୍ବ ତ ଏବେ ଚାଲିଚି ସବୁବେଳେ ଆଉ
ଏତେ ଆମ୍ବ ସେଝୁ ସେଥିପାଇଁ ଆମ୍ବ ଚାଲିଚି ଆଉ
ହଁ।
ତମେ
ହୁଁ। ହଁ ମୁଁ ବି। ଖାଇ ସାଇଲିଣିି।
କଣ ଖାଇଲ।
ମୁଁ ଖାଇଲି ବିରିୟାନୀ।
ଓହୋ।
ହଁଉ କଣ କୁହ।
ନାଇଁ ଆଉ ତ ଭଲ ମୁଁ କ ଟିକେ କଲ୍ କରି। ହଁ ମୋର ଗ୍ରାଜୁଏସନ ଚାଲିଛି।
ଓହୋ କୋଉଥିରେ ଆର୍ଟସ ନା ସାଇନ୍ସ।
ନାଇ ଆର୍ଟ୍ସ। ହଁ ତମର ସରିଗଲାଣି।
ତ ବୟସ ଟିକେ କଟି କଟିକି ଆସିଛି।
ଘ ଭାଇ ଭନେ କେତେଜଣ ଅଛ।
ଆମେ ପାଞ୍ଚ ଜଣ।
ଓହୋ ତମେ ବଡ ନା ସାନ।
ନା ମୁଁ ମଝିଆ
ଓହୋ
ହଁ ଆଉ ତମର ଶରିଗଲାଣି ସବୁ
କଣ ନା ନା
ନା ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି
ହଁ ହଁ ସମସ୍ତ ହଁ ମୁଁ ବାହା ହେଇକି ମୋର ପୁଅଟେ
ହଁ
ଆଉ କଣ କୁହ
ମୁଁ ଆଉ ତ ଭଲ ଅଛି ଆଉ ତମକୁ ଖାଇବାରେ କଣ ଭଲ ଲାଗେ
କଣ କହିଲ ଝୁଅ
ମୁଁ କହିଲି ତମକୁ ଖାଇବାରେ କଣ ଭଲ ଲାଗେ
ଖାଇବାକୁ ଭଲ ଲାଗେ କଣ ନନ୍ଭେଜ ରେ ଭଲ ଲାଗେ ମାଛ ଆଉ ନହେଲେ ଭେଜ ବିରିୟାନୀ ମତେ ଭଲ ଲାଗେ
ଆଚ୍ଛା ଚିକେନ ବିରିୟାନୀ
ସାଉଣ୍ଡ ଆସୁଛି କି ହଁ ନାଇଁ ମତେ ତ ତମ ଆଡୁ ଆସୁଥିଲା ଭଳିଆ ସୁଭୁଛି ହଁ ଏବେ ଆଉ ଆସିଲାନି
ଠିକ ଅଛି
ହଁ ହଁ ଏବେ ଠିକ ଅଛି
ମୋର ଏ ଥର କ୍ଲାସ ଟୁ ହେଲା ତମ ଆଡେ ଆମ୍ବ ମିଳୁଛି କି ନାଇଁ
ଆମ୍ବ ମିଳୁଛି ଆମ ଆଡେ ଆମ୍ବ ଗଛ ବି ଅଛି
ଓହୋ
ନୟାଗଡେ ସବୁ ମିଳୁଚି। ଗରମ ପ୍ରବଳ ହଉଚି।
ହଁ ହଁ ହଁ ଏ ପଟେ ଆମ୍ବ ଗଛ ତ ପ୍ରବଳ।
ହଁ ତମକୁ ଆମ୍ବ ଭଲ ଲାଗେ ନା।
ହଁ ଭଲ ଲାଗେ ଭଲ ଆମ୍ବ ଖରା ଦିନରେ ତ ଟିକେ ଆମ୍ବ ନିହାତି ଦରକାର ଆମ୍ବ ଟିକେ ନହେଲେ ଭାତ ଖାଇ ହଉନି ଆମ୍ବ ଟିକେ ହେଲେ ଭାତ ଖାଇ ହେଇଯାଉଚି।
ହଁ ଆମ୍ୱ ସବୁଠାରୁ ଭଲ ଲାଗେ। ଆମ୍ବ ବରକୋଳି।
ହଁ ସେଟା ତ ମୋର ପୁରା ପ୍ରିୟ ହଁ ହଁ ବରକୋଳି ଟା ହାଁ ହାଁ ହାଁ ଟିକେ ଲୁଣ ଲଙ୍କା ଦେଇକି ଶୁକେଇ ଦେଇଥିବ ଖାଇବ ଓ ବଢିଆ ଲାଗିବ ଓଃ। ଜାମୁ କୋଳି ବି ଏବେ ତ ଜାମୁ କୋଳି ମିଳୁ ଥୁବ ସବୁଆଡେ ହଁ। ନା ଏପଟେ ମିଳୁଚି ଜାମୁକୋଳି ମିଳୁଚି ଜାମୁକୋଳି ଟିକେ ଲୁଣ ପକେଇକି ଶୁକେଇଦେଲେ ଗୋଟେ ଦିନ ଖରାରେ ଅ ତାପରେ ଖାଇବ ଯାହା ଲାଗିବ।
ଭଲ ଲାଗିିବ।
ହଁ। ସକାଳୁ ଶୁକେଇ ଦେଇଥିବ ଶୋଇକି ଉଠିକି ସନ୍ଧ୍ୟା ବେଳକୁ ଖାଇବ ସେଗୁଡା ବଢିଆ ଲାଗିବ।
ତେସଟା ଅଲଗା।
ହଁ ଜାମୁକୋଳି ବରକୋଳି ଏଗୁଟା ଖାଇବା କଥା ବି। ବର୍ଷକୁ ଥରେ। ଫଳ ଗୁଡା ଖାଇବା କଥା ଟିକେ।
ବର୍ଷକୁ ଘରେ ମିଳୁଛି ଆଉ।
ତମେ ଆମ୍ବ ଖାଇବାକୁ ଭଲ ପାଅନା।
ମତେ ଆମ୍ବ ବହୁତ ଭଲ ଲାଗେ। ମତେ ଖଟା ଜିନିଷ ସବୁ ଭଲ ଲାଗେ।
ଓହୋ ହଁ ଝିଅ ଛୁଆ ମାନଙ୍କୁ ତ ଖ ଟା ତ ବେଶୀ ପସନ୍ଦ ଆଉ।
ମତେ ମିଠା ଠୁ ଅଧିକ ଖଟା ଭଲ ଲାଗେ।
ହଁ।
ଝିଅ ବେଳେ ବହୁତ ଖଟା ଖିଆ ହୁଏ। ସ୍କୁଲ୍ ଟାଇମ୍ ରେ। ବେଶୀ ସ୍କୁଲ୍ ଟାଇମ୍ ଖିଆ ହୁଏ। ଖଟାଟା।
ସାଙ୍ଗମାନଙ୍କ
ହଁ। ସାଙ୍ଗମାନେ ସବୁ ଆଣିଥିବେ। ମାନେ କାହାର କୋଉ ପ୍ରକାରର ଅଲଗା ଅଲଗା ଟେଷ୍ଟର ଖଟା। ଯାହାର ଯୋଉ ଖଟା ଟା ଭଲ ଲାଗିଲା। ସେଇ ଖଟା ଟା ଆ ତାପରଦିନ ତାକୁ କୁହାହବ। କାଲି ପୁଣି ନେଇକି ଆସିବୁ। ପଟ ଆତ ନା
ସାଙ୍ଗମାନଙ୍କ ସହିତ ରହିଲେ ମାନେ ସେଟା ଗୋଟେ ଅଲଗା ପ୍ରକାର ଖୁସି।
ହଁ ସ୍କୁଲ ଟାଇମ୍ ଟା ସତ କଥା ଗୋଟେ ଅଲଗା ପ୍ରକାର। ତାପରେ କଲେଜ ଟାଇମ୍ ଟା ସେଟା ଗୋଟେ ଅଲଗା ସେ
ହଁ ନା କୋଉ ସାଙ୍ଗ ଆଲେ ପଳେଇ ଥାଏ ତାର କିଛି ଠିକ୍ ନଥାଏ।
ହଁ ତାପରେ ପ୍ଲସ ଟୁ ଗଲେ ପ୍ଲସ୍ ଥ୍ରୀରେ ତ ଆହୁରି ଅଲଗା ପ୍ରକାର। ପୁଣି ମାନେ ପ୍ଲସ୍ ଥ୍ରୀରେ ପ୍ଲସ୍ ଟୁ ରେ ଯୋଉ ସାଙ୍ଗ ଥିବେ ପ୍ଲସ୍ ଥ୍ରୀ ରେ ଥିବେ କି ନାଇଁ।
ନା
ହଁ କିଏ କୋଉ ଲାଇନ୍ ରେ ଯିବ ସବୁ ପଳେଇଲେ ଏମିତି ସବୁ ଆସ୍ତେ ଆସ୍ତେ ସାଙ୍ଗ ଗୁଡା ସବୁ ବିଚ୍ଛିନ୍ନ ହେଇଯିବେ।
କେବେ ଯାଇକି କାହାର ଦେଖାହବ ତା ଠିକ୍ ବି ନଥାଏ।
ହଁ ହଁ ତାପରେ ତ ବାହାଘର ପରେ ତ ଆଉ ଜମା ବି ଦେଖ ହବ ହବ କି ନାଇଁ କହିବ ହଉନି?
ଏବେ ଯା ଦେଖାହବାର ଥିବ ଦେଖା ହେଇଯିବ ତାପରେ ତ ସରିଗଲା ଆଉ
ହଁ ଏବ ବାହାଘର ପୂର୍ବରୁ ଯା ଦେଖା ହେଦିବ ବାହାଘର ପରେ ଦେଖାହବା ବହୁତ ମୁସ୍କିଲ ଆମର ପା ଏଇତ ମୋର ସାଙ୍ଗ କେତେ ଜଣଙ୍କ ସହିତ ସ୍କୁଲ ସାଙ୍ଗ କଥାବାର୍ତ୍ତା ତ ଅଛି ସମସ୍ତଙ୍କ ସହିତ ଫୋନ୍ ଫାନ୍ କଥାବାର୍ତ୍ତା କରନ୍ତି କିନ୍ତୁ ଉ ଖାଇ ପାରୁନି? ଯିଏ ଯେତେବେଳେ ଆସୁଛନ୍ତି ଧର ଗାଁକୁ ସେତେବେଳେ ପୁଣି ସମସ୍ତଙ୍କର ସବୁବେଳରେ ଠିକ୍ ଟାଇମ ହେଲେ ତ ଠିକ୍ ସୁବିଧା ହେଲେ ତ ସମସ୍ତେ ଯିବେ ଆଉ ସମସ୍ତେ ଦୂରରେ ଦୂରରେ ରହିଲେ ଆଉ ଭାରି ମନ ଦୁଃଖ ହୁଏ ବା ଦେ ଖାଇ ପାରୁନି ଆମର ମାନେ ମେଟ୍ରିକ ସରିଲା ଦିନରୁ ଆଉ ସେ ସ୍କୁଲ ସାଙ୍ଗ ମାନଙ୍କ ସାଙ୍ଗରେ ଦେଖା ହବା ନାହିଁ।
ଯେବେ ଦେଖା ହବ କେତେ ଖୁସି ଲାଗିବ।
ହଁ ଆମେ ତ କଥା ହଉଛେ ଏବେ ଦେଖା ହବ କାହାକୁ ମାନେ ସ୍ଵାମୀ ଛୁଆ କେହି କାହାକୁ ନବାନି ଆମେ ଖାଲି ଟାଇ ସ୍ପେଣ୍ଡ କରିବା ସମସ୍ତେ ସମସ୍ତଙ୍କ ସାଙ୍ଗରେ ହଁ ଗୋଟେ ଦିନ ଖାଲି ଛାଡିଦେବେ ଆମକୁ ଆମେ ଆମର ସାଙ୍ଗମାନେ ଖାଲି ବୁଲିବୁ ବସିବୁ ଗପିବୁ
ଏତେ କଥା ଥିବ ଯେ ତା ଠିକ୍ ନଥାଏ।
ହଁ ସରିବ ତ ନାହିଁ କଥା ଆଉ ସକାଳୁ ସନ୍ଧ୍ୟା ହେଇଯିବ କିନ୍ତୁ କଥା ସରିବନି?
ଦି ଦିନ ଗୋଟେ ପଳେଇବେ କିନ୍ତୁ ସାଙ୍ଗମାନଙ୍କୁ ଛାଡି କେବେତ ଗପ ସରିବନି।
ହଁ।
କ
ତମର ସ୍କୁଲ ସାଙ୍ଗ ମାନଙ୍କ ସହିତ ଦେଖା ହୁଏ?
ହ ଆ
ମୁଁ ବିିବିଏ କରିଛି।
ଆ ଅଛୁ
ଅଁ ହଁ।
ଆରେ ସ୍କୁଲ ସାରା ଆମେ ଏତେ ଜଣ ଅଛନ୍ତି ଆଉୁ ସବୁ କିଏ କୁଆଡେ ପେଳେଇଲେଣି କିଏ ବାହାହେଇଗଲେଣି।
ଅଁ ହୋ।
କି
ସେ ସାଙ୍ଗରେ ବି ପଢୁଛ ବି ଏବେ। ସ୍କୁଲ ସାଙ୍ଗ ଯୋଉ ତିନି ଜଣ ଅଛ।
ତିନି ଜଣ ଏବେ ପଢୁଛନ୍ତି।
ସାଙ୍ଗ ହେଇକି ପଢୁଛ ନାଇକି ଯାଉଛ କଲେଜ
ହଁ ଆମେ ସାଙ୍ଗ ହେଇକି ଯାଉଛୁ।
ସେଇଟା ଭାରି ଖୁସି ଲାଗିଥିବ। ତମ ବଣ୍ଡିଙ୍ଗ ଟା ଗୋଟେ ଅଲଗା ପ୍ରକାରର ଥିବ ନାହିଁ?
ହଁ ଆମର ଅଲଗା ସମସ୍ତେ ମାନେ ଜାଣନ୍ତି ଯେ ଏ ତିନି ଜଣ ଅଛନ୍ତି ବୋଲି। କେହି ଗୋଟେ ନଗଲେ କହିବେ କାଇଁ ତମ ଯୋଡି ଆସନି। ହୁଁ।
ହଁ ହଁ ଜଣଙ୍କୁ ଦେଖିଲେ ଆଉ ଜଣଙ୍କ କଥା ଜଣେ ପଚାରିଦବ ହଁ।
ହଁ
ସେଇଟା ଗୋଟେ ଥାଏ ଆଉ ସେଇ ଟାଇମ ରେ ଆଉ ହ ତାପରେ ବାହାଘର ତା ପରେ ସବୁ ଅଲଗା ଅଲଗା ହେଇଯିବ ପୁଣି ଆଉ କଣ କରିବ।
ହଁ
ହୁଁ ଆ ଗୋଟେ କାମ କର ଖୋଜି ଖାଜିକି ପାଖ ପାଖା ପାଖି ବାହା ହେଇପଡ। ହେଲା ହେଁ ହୁଁ
ହୁଁ ହୁଁ ହୁଁ ହୁଁ
ତାର ସବୁ ଦେଖା ହଉଥିବ ଆଉ ହଁ
ଦେଖାହଉଥିବୁ ଗପୁଥିବୁ ଆଉ।
ହଁ ଡେଲି ଡେଲି ଗପୁଥିବ ଆଉ।
ହଁ ତମର ମାନେ କୋଉ ସାଙ୍ଗ ସହିତ ଏ ପର୍ଯ୍ୟନ୍ତ ଭେଟ ହେଇନି? ହଁ ଆମ ଆ ଏପଟେ ରଜ ହୁଏ।
ଓହୋ
ତମେ ସବୁ କିଣି ସାରିଲଣି ରଜ ପାଇଁ?
ରଜ ପାଇଁ ଅଛି ଶାଢୀ ତ ଅଛି ହେଲେ ଆଉ ଗରମ ଯୋଉ ହଉଛି ଇଚ୍ଛା ହଉନି ପିନ୍ଧିବା ପାଇଁ।
ଓହୋ ଏ ଗରମ ପାଇଁ ମାନେ ସବୁ ପର୍ବ ବେକାର ହେଇଯାଉଛି। ଜି
ହଁ ଗରମ ଟିକେ କମିଲେ ଇଚ୍ଛା ହୁଅନ୍ତା ଟିକେ ହଁ ତୁ କଣ ଟିକେ ଗୋଟେ ପିନ୍ଧିବ କି ଗୋଟେ ଫଟୋ ଫଟ ଟିକେ ଉଠେଇବ କି କରିବ। ଆଉ କି କୁଆଡେ ବି ବୁଲିବି ଯିବାକୁ ବି ହଁ ମନହବ ଗରମ ଟିକେ କମିଲେ ଆଉ ଗରମ ଯୋଉ ହଉଛି କୁଆଟେ ବୁଲି ଯିବାକୁ ବି ଇଚ୍ଛା ହଉନି ନା ଗୋଟେ କଣ ଗୋଟେ ପିନ୍ଧିବାକୁ ଇଚ୍ଛା ହଉଛି କିଛି ନହିଁ ଖାଲି ନାଇଟ ଖଣ୍ଡେ ଗଳିଇ ଦେଇକି ଘରେ ରୁହ।
ହଁ ଗରମ ଯେମିତି ହଉଛି ସବୁ ପର୍ବ ପର୍ବାଣୀ ସବୁ ବେକାର ହେଇଯାଉଛି।
ବେକାର ହଁ ଏଇ ଗରମ ଟାଇମ ରେ ତ ରଜ ଟା ତ ଏଇ ଗରମ ଟାଇମରେ ହିଁ ପଡିବ ଆଉ ନାଇ ବର୍ଷା ଯଦି ହେଇଯିବ ରଜ ବେଳକୁ ତାହେଲେ ଭଲ ଲାଗିବ।
ହଁ ବସ୍
ବର୍ଷା ନହେଲେ ହଁ। ବର୍ଷା ନହେଲେ
ହଁ ବର୍ଷା ତ ହଉନି ଆଉ ଗରମ ଯେମିତି ହଉଛି।
ହୁଁ ତମ‌ଆଡେ ବ